ଜ୍ଞା
ହାଲୋ। ହ୍ୟାଲୋ।
ହ୍ୟାଲୋ।
କଣ କରୁଚ?
ହ୍ୟାଲୋ।
ହାଲୋ।
କଣ କରୁଚୁ?
ହ୍ୟାଲୋ।
ହାଲୋ।
କଣ କରୁଚୁ?
ବସଚି।
ଯୋଉ କଣ କହୁଥିଲି ମୁଁ ଘରେ କାଲି ସାନ ଭାଇର ବଡେ ଅଛି।
ହୁଁ।
ସେ କହୁଛି ଦିଦି ହୋଟେଲ ଭଳି ଚିକେନ ବିରିୟାନୀ ଖାଇବି। ମୁଁ ତ ଡରିଗଲିଣି ତୁ ଭଲ ବନେଇ ପାରୁନା ଟିକେ ଶିଖେଇ ଦେନି।
ବିରିୟାନୀ କଣ ରକେଟ ଷ୍ଟାଇଲ ସିକିଲି ମୁଁ ତତେ ମା ଷ୍ଟାଇଲ ଦମ୍ ବିରିୟାନୀ ଶିଖେଇଦେବି ପ୍ରଥମେ କହ କେତେ ଜଣ ଖାଇବେ?
ଏଇ ପାଞ୍ଚ ଜଣ ଘରେ ଆଉ ଦି ଜଣ ଆସିଯିବେ ଆଉ ମୁଁ ମୋଟ୍ ସାତ ଜଣଙ୍କ ପାଇଁ ହବ କିନ୍ତୁ ମୁଁ ଆଉ ଟିକେ ଅଧିକ କରିବାକୁ ଚାହୁଁଚି କାରଣ ରାତି ପାଇଁ ରଖିବି ଆଉ।
ସେ ଏକ କେଜି ଚିକେନ ସାତଶହ ପଚାଶ ଗ୍ରାମ ବାସୁମତୀ ଚାଉଳ ନେ ପ୍ରଥମେ ସାମଗ୍ରୀ ଲେଖିନେ ନହେଲେ ମଝିରେ ଦୋକାନ ଦୌଡ଼ିବୁ।
ହଁ କହ ମୁଁ ନୋଟ୍ କରୁଚି।
ଫାଷ୍ଟ ରେ ଚିକେନ ମ୍ୟାରିନେସନ କରିବୁ। ହଁ ସେ ଯଦି ଚି ଏକ କପ୍ ଦହି ଦି ଚାମଚ ଅଦା ରସୁଣ ବଟା ଆଉ ଦିଇ ଚାମଚ ଲେମ୍ବୁ ରସ ଦିଇ ଚାମଚ ଲଙ୍କାଗୁଣ୍ଡ ଅଧା ଏକ ଚାମଚ ହଳଦୀ ଏକ ଚାମଚ ଗରମ ମସଲା ଏକ ଚାମଚ ବିରିୟାନୀ ମସଲା ଲୁଣ ପୋଦିନା ଧନି ଧନଆ ପତ୍ର ଦୁଇ ଚାମଚ ତେଲ ସବୁ ମିଶେଇ ତିନି ଘଣ୍ଟା ଫ୍ରିଜ ରେ ରଖିବୁ ତାପରେ ରାତି ସାରା ରଖିଲେ ଆହୁରି ଭଲ।
ଆଛା ଦହି ଖଟା ହେଲେ ଚଳିବ?
ବିରିୟାନୀ ଅଳ୍ପ ହେଲେ ଚଳିବ।
ଓକେ ତାପରେ
ଦେଇଗଲେ ବିରିୟାନୀ ଖଟା ହେଇଯିବ ମିଠା ଦନୁ ଯଦି ଟିକେ ଖଟା ଲାଗୁଛି ଅଧା ଚାମଚ ଚିନି ମିଶେଇଦବୁ ଆଉ କଣ ଚିକେନ କୁ ଟିକେ ଛୁରୀରେ କାଟିଦବୁ ମସଲା ଭିତରକୁ ଯିବ।
ଓକେ ତାପରେ
ସତରଶହ ପଚାଶ ଗ୍ରାମ ବାସୁମତି ତିରିଶ ମିନିଟ ଭିଜେଇ ଦବୁ ପାଣି ଗର କରିବ ସେଥିରେ ଚାରିଟା ଗୁଜୁରାତି ଛଅଟା ଲ ଙ୍ଗ ଦିଟା ଡାଲଚିନି ଦିଟା ତେଜପତ୍ର ଗୋଟେ ଷ୍ଟାରେ ତିନି ଚାମଚ ଲୁଣ ଏକ ଚାମଚ ତେଲ ପକେଇବି ପାଣି ଫୁଟିଲେ ଚାଉଳ ଦେଇ ସତୁରିୀ ପରସେଣ୍ଟ ସିଝେଇ ଦବୁ ତାପରେ ମାନେ ଦାନା ଟିକେ ଶକ୍ତ ଥିବ ଛାଣିଦବୁ ଟିକେ ଟଣ ଥିବ ଛାନ୍ଦିବୁ ଆଉ
ଆରେ ଶୁଣୁ ଚାଉଳ ଦେଲା ପରେ ପାଞ୍ଚ ରରୁ ଛଅ ମିନିଟ ରେ ଗୋଟେ ଦାନା ନେଇ ଆଙ୍ଗୁଠିରେ ଚିପିବି ଚିପିବୁ ସତୁରି ପରସେଣ୍ଟ କେମିତି ଜାଣିବି ମୁଁ ତ ସବୁବେଳେ ଭାତ ଗାଳେନି
ଆଳ ଦେଲା ପରେ ପାଞ୍ଚ ଛଅ ମିନିଟରେ ବେଶି ଦାନା ନେଇ ଆଙ୍ଗୁଠି ଚିପିବୁ ଯଦି ବାହାର ଗରମ ଆଉ ଭିତର ଟିକେ ଟାଣ ତାହେଲେ ହେଇ ତାହେଲେ ହେଇଗଲା ବେଶୀ ସିଝିଲେ ଦମ୍ କମ୍ ବେଳେ ପଖାଳ ହେଇଯିବ
ହଉ ଏବେ ଅସଲି କାମ ଆଉ ଦମ କେମିତି ଆଉ?
ହଁ ଚାଣି ଟା ବଡ ପିଆଜ ପତଳା କାଟି ଗରମ ତେଲରେ ପକେଇ ତାକୁ ବ୍ରାଉନ ହେଲା ପର୍ଯ୍ୟନ୍ତ ଛାଣିବୁ ତାପରେ ଅଧା କାଢି ରଖିବୁ ସେଇ ତେଲରେ ମ୍ୟାରିନେଟ ଚିକେନ ଦିଟା କଟା ଟମାଟର ଚାରିଟା କଞ୍ଚା ଲଙ୍କା ଚିରିକି ଦେଇ ଢାଙ୍କି ଦବୁ ପନ୍ଦର ମିନିଟରେ ଚିକେନ ଅଶୀ ପରସେଣ୍ଟେ ସିଝିଯିବ ତେଲ ଉପରକୁ ଆସିଯିବ। ଦିଟା ଆଳୁ କୁ ଅଧା କରି ଟିକେ ହଳଦୀ ଲୁଣ ଦେଇ। ଭାଜି ଚିକେନ ସାଙ୍ଗରେ ମିଶେଇଦେ କୋଲକାତା ଷ୍ଟାଇଲ ହେଇଯିବ ଆଉ।
ପରଫେକ୍ଟ ଏବେ ଲେୟାର୍।
ଚଳିବା ଡେକଚି ନବୁ। ତଳେ ଦିଇ ଚାମଚ ଘି ଘିଅ ମାରି ପ୍ରଥମେ ଚିକେନ, ଆଳୁ, ଗ୍ରେଭି, ତାପରେ ଅଧା ଭାତ ତାପରେ ପୋଦିନା ପତ୍ର। ଆ ଦି ଚାମଚ ଘିଅ ଟିକେ କେଶର କ୍ଷୀର। ଆଉଥରେ ବଳକା ଚିକେନ ବଳକା ଭାତ ସେମିତି ସଜା। ସବୁଠୁ ଉପରେ ଏ ଉଁ ଘିଅ କେଶର କ୍ଷୀର ଦବୁ। ତାପରେ ବିରିୟାନୀ ମସଲା ପକେଇକି। ହଳଦୀ କୁ ଦୁଇ ଚାମଚ ହଳଦୀ କୁ ଦି ଚାମଚ କ୍ଷୀରରେ ଗୋଳେଇକି ଢାଳି ଦେ ରଙ୍ଗ ଆସିଯିବ। କିନ୍ତୁ ଅସଲି କେଶରର ବାସ୍ନା ଅଲଗା। ଗୋଟିଏ ଛୋଟ ଡବା କିଣିକି ରଖ ବହୁତ
ଆଉ ଦମ୍।
ଧାରାରେ ଅଟା ଚକଟି ସିଲ୍ କରିଦବୁ। ନହେଲେ ଭିତର ବାମ୍ଫ ବାହାରିଯିବ। ସବୁଠୁ ଧିମା ଦିଆଁରେ ତାୱା ବସେଇ। ତା ଉପରେ ଡେକଚି ପଚିଶ୍ ମିଣ୍ଟି ରଖ। ତାପରେ ନିଆଁ ବନ୍ଦ କରି। ଦଶ ମିଣ୍ଟି ରଖ ତାପରେ ଖୋଲ। ଖୋଲିବା ବେଳେ ଯେଉଁ ବାସ୍ନା ଆସିବ ନା। ପୁରା ଘର ମହକି
ଏ ଶୁଣି ମୁହଁରେ ପାଣି ଆସିଗଲା। ଆଉ ରାଇତା।
ଦହି ଫେଣ୍ଟି ଦେ। ସେଥିରେ ଏକଟା କଟା ପିଆଜ ଏକଟା ଟମାଟୋ ଅଧା କୋରା କାକୁଡି। ଆ ଗୋଟେ କଞ୍ଚା ଲଙ୍କା, ଆଁ ଧଣିଆ ପତ୍ର ମିଶା। ଗୋଟିଏ ଚାମଚ ଭଜା ଜିରା ଗୁଣ୍ଡ ଅଧା ଚାମଚ କଳା ଲୁଣ, ସାଧା ଲୁଣ ଦେ। ସେଥିରେ ଚିମୁଁଟା ଏ ଲାଲ ଲ ଲଙ୍କା ଗୁଣ୍ଡ ବିରିୟାନୀ ର ଗରମକୁ ଦେଇ ଥଣ୍ଡା ରାଇତା। ବାଲାନ୍ସ କରିବୁ।
ତୁ ତ ତୁ ତ ଜିନିୟସ। ଶେଷ ପ୍ରଶ୍ନ ଯଦି ଭାତ ଟିକେ ଶକ୍ତ ରହିଗଲା ତେବେ?
ଯଦି ଲାଗୁଚି ଟାଣ୍ ରହିଲା ତାହାଲେ ଏଇଟି ଚାରି ଥର। ଚାରି ଇଏ କପ୍ ଗରମ ପାଣି କିବା କ୍ଷୀର ଛିଚି ଆଉ ପାଞ୍ଚ ମିନିଟ ଧିମା ନିଆଁରେ ଢାଙ୍କି ରଖ ହେଇଯିବ ଆଉ। ଆ ଦମ ବେଳେ ବାରମ୍ବାର ଢାଙ୍କୁଣୀ ଖୋଲିବୁ ନାହିଁ। ବାମ୍ଫ ଚାଲିଯିବ।
ଠିକ ଅଛି ତୁ କାଲି ସନ୍ଧ୍ୟାରେ ଭିଡିଓ କଲରେ ରହିବୁ। ମୁଁ ଷ୍ଟେପ ବାଇ ଷ୍ଟେପ କରିବି। ତୁ ଦେଖିବୁ କେଉଁଠି ଭୁଲ ହେଉଛି ଆଉ।
ଇଏ ଅଛି ତୁ ଆରମ୍ଭ କରିବୁ। କରିବା ଆଗରୁ ମତେ ଥରେ କଲ କରିବୁ। ଆମେ ଏକାଠି ମାଷ୍ଟର ଚିପ ଖେଳିବା ଆଉ ତୋ ଭାଇ ଖାଇକି କହିବ ଦିଦି ତୁ କଣ ହୋଟେଲ ଖୋଲି
ହଁ ହ ତ ମୁହଁ ରେ ଘିଅ, ମହୁ ଥାଙ୍କୟୁ ସୋ ମୋଚ ରେ ଲଭୟୁ। ଏବେ ମୁଁ ଲିଷ୍ଟ ନେଇ ବଜ଼ାର ଯାଉଛି।
କାଲି ବିରିଆନି ପାର୍ଟି ଟେ ହବ ଆଉ। ସେତେବେଳ ଫୋନ୍ କରିବୁ ମୋତେ।
ହଉ ତା ତାପରେ ବିରିୟାନୀ ଟା ଭଲ ହେଲ ନେଷ୍ଟେ ଟାଇମ୍ ତତେ ଡାକିବି ଆଉ। ତତେ ଡାକିବି କରିକି ଦେବି ଖାଇବୁ। ତୁ ଟେଷ୍ଟ କରିବୁ କେମିତି ଲା ତୁ କହିବୁ ଆଉ।
ଯଦି ଭଲ ଲାଗିଲା ତାହେଲେ ଗୋଟେ ଦୋକାନ ଖୋଲିଦବା ଆଉ।
ଦୁକାନ ଖୁଲିକି । ପାର୍ଟନରସିପ ପୁରା କରିବାକୁ ।
ହଁ।
ଆଉ କଣ ଖବ
ଆଉ କଣ ଖବର ଭଲ ଆଉ। ତମର?
ହୁଁ ଭଲ।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
ଆଉ ଯଦି କଣରେ କି ଦରକାର ତୁ ତାହେଲେ ମତେ କହିଵୁ। । ।
ହଁ।
ଦେହ ଭଲ ଅଛି ନା?
କଣ?
ହୁଁ ଦେହ ଭଲ ଅଛି ନା?
ହଁ। ତୋର?
ଭଲ।
ଘରେ ସମସ୍ତେ କଣ କରୁଛନ୍ତି?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
କଣ ଖାଇଛୁ ଆଜି?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
ହୁଁଁ ଖାଇଛି ଭାତ ଡାଲି ପୋଟଳ ଭଜା ଆମ୍ବ
ବଢିଆ। ଅ
ଆଉ ଘରେ ଘରେ ସମଦେ